ହଁ ହଁ କୁହ
ଭାଉଜ ନମସ୍କାର
ହଁ ପ୍ରଣାମ
କଣ କରୁଛ?
ନା ଭାଇ ଅପା ବୋଉ ହେରିକା ଖାଉଥିଲେ। ସାନ ଭାଇ ଖାଇନାହାନ୍ତି।
ଓହୋ କଥା କଣ ଏତେ ସ୍ଲୋ ଶୁଭୁଛି।
ଖାଇନ କି ଭଲସେ ଖାଇନ କି।
ନା ଖାଇନି ଖାଇସାରିଲା ପରେ କଥା ଶୁଭିବ।
ହଁ ନାଇଁ ମୁଁ କହିଲି ଖାଇନ କଣ ଭଲସେ ଜୋରରେ ଶୁଭୁନି ତ କଥା
ମୋ କଥାଟା ସେମତି ଯେ ସମସ୍ତେ କହୁଛନ୍ତି ତୋ କଥା ଶୁଭୁ ନାହିଁ। ମୁଁ ଯାଏ ଛା ତର ନେଟୱାର୍କ ନଥିବ ତ ଶୁବୁ ନଥିବ ଜୋରରେ
ନାଇଁ ନେଟୱାର୍କ ଅଛି। ଏଇ କଥା ଯେମିତି ପୁରା ସ୍ଲୋ ଶୁଭୁଛି ଆଉ ମାନେ ଚଳଣିୟ ଆଉ।
ହେଲୋ ଖାଇବା ପିଇବା ସରିଲାଣି
ଇକୋ କୋଉ ହଲ ଫଲରେ ବସିଛୁ କି ଇକୋ ହେଲା ବଗିଆ ଲାଗୁଛି।
ନା ନା ହଲରେ ନାହିଁ ଛାତ ଉପରକୁ ଆସିଛି ବା।
ହଁ ଆଉ କଣ ଖାଇଥିଲ ରୋଷେଇ କଣ କରିଥିଲ?
ଏଠି ଆଜି ଦହିବରା ହଉଛି।
ଆଜି କଣ ରାତିରେ ଦହିବରା।
ହଁ ଆମର ରାତିରେ ପ୍ରାୟତଃ ଦହିବରା କରିଦେଉ।
ହଁ ଆଉ ପିଠା ପିଠି ପାଇଁ ପ୍ରିପାରେସନ୍ ସରିଲାଣି।
ହବନି ଆମର
ହଁ ତମର ହବନି କାଇଁ ହବନି
ଆଚ୍ଛା
ବର୍ଷେ ହେଲେ ହବନି ପିଠା
ହୁଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ବୋଉ ହଁ ଅପା, ଭାଇ।
ହୁଁ।
ଝିଅ ଦି ଜଣ ଅଛନ୍ତି ପୁଅ ଦି ଜଣ ଅଛନ୍ତି। ସବୁ ଖାଇ ପିଇ ସାରିଲେଣି ସାନଝିଅ ଶୋଇ ସାରିଲାଣି।
ହଁ।
ବଡ ଝିଅ ପଢୁଛି।
ଆଉ ଛୁଆ ସବୁ ପାଠ ପଢିଲେଣିି ନା ସ୍କୁଲ ଗଲେଣି ନା?
ହଁ। ଗଲାଣି ବଡ ପୁଅ ଗଲାଣି ସାନ ଝିଅ ଗଲା ବଡ ପୁଅ ଗଲାଣି ସାନ ପୁଅ ବଡ ଝିଅ।
ହୁଁ।
ଆଉ ବଡ଼ ପୁଅର ସେଭେନ୍ଥ କ୍ଲାସ ହଁ ଆଉ।
ହଁ ଯୋ ସପ୍ତମ ସାନ ପୁଅର ପ୍ରଥମ। ଆଉ ବଡ ଝିଅର ଦ୍ଵିତୀୟ।
ହଁ ଆଉ କଣ ଦେହପା ଭଲ ଅଛି ନା?
ହଁ ଦେହ ପା ଭଲ ଅଛି ତମେ ଖାଇଲଣି?
ଖାଇନି ପିଠା ହଉଚି ମୁଆ ଆଣ୍ଡି ପିଠା। ମଣ୍ଡ ପିଠା ଖଣ୍ଡେ ଖାଇଛି ଆଉ।
ହୁଁ
ଯାଇଥିଲି ଟିକେ ରଜ ପାଇଁ ଟିକେ ଯାଇ ଟିକେ ଆଉ କିଣା କିିଣି ପାଇଁ ଆଉ ହଁ।
କଣ ଆଣିଲ?
ରଜ ପାଇଁ ଡ୍ରେସ୍ ଆଗରୁ ନେଇଯାଇଥିଲି ଆଉ ସାଙ୍ଗର ଗୋଟେ ବାହାଘର ଅଛି ତ ତାର କିଣା କିିଣି ଥିଲା ତା ସାଙ୍ଗରେ ଯାଇଥିଲେ ଆଉ ତାର କିଣା କିିଣି ଡ୍ରେସ୍ ଫ୍ରେସ୍ କଲା ଆଉ।
ହ ହ
ହଁ।
ହଁ ଆଉ।
ଆଉ କଣ?
ମ ବାପା ବୋଉ ଖାଇସାରିଲେଣି?
ହଁ ବାପା ଖାଇସାରିଲେଣି ଆଉ କେହି ଖାଇନାହାନ୍ତି। ଖାଲି ଦାଦା ଖାଇସାରିଲେଣି। ତାସ ଖେଳିବାକୁ ଯିବେ ଆଉ କେହି ଖାଇନାହାନ୍ତି ଛୁଆ ସବୁ ଏକର ସେକର ହଉଛନ୍ତି ଆଉ।
ମାଛ ଖାଉଦ ଆଗ ନା।
କାର?
ମୁଁ କହିଲି ତାସ ଖେଳ ଆଗ।
ତାଙ୍କ ତାଙ୍କର ଆଗ ସେ ଯଉ ଆଗ ପାଟି ଲୋକ ଆଉ।
ଆମ ବୋଉ ଦେଖୁ ନା ଖାଆନ୍ତୁ ନ ଖାଆନ୍ତୁ ଧୁପ ଦିଆ ବେଳେ ଯିବେ ହାରି। ତାସ ଖେଳ ଆଗ।
ହଁ ହଁ ହଁ।
ଆ
ହଁ ତାଙ୍କର ଟିକେ ଡେ ଡେରି ହେଇଗଲେ ଶଇଲା ଆଉ।
ସାତଟାରୁ ଦଶଟା ତାଙ୍କ ତାସ୍ ଖେଳ।
ହଁ।
ମିଡେ ଯାହା ହଉ ତମ ଘର ଭିତରେ। ସିଏ ମାନେ ଘର ଭିତରେ, ଛୁଆ କା ମାନେ ଛୁଆ ପାଠ ପଢିବେ, ବାପା ତାଙ୍କର ପଢାନ୍ତି। ବାପା ତାଙ୍କର ଯାଆନ୍ତି ସେଆଡେ, ଆଉ ରୋଷେଇ ସବୁ କରିକି ସାରିକି ଆସେ ନଡା ବେଳକୁ ଉପରକୁ।
ହଁ ଆଉ ତମ ଉପରେ ରହୁଛ। ଆଉ ଆଉ ଜଣେ ଭ ଆଉ। ଜଣେ ଭାଉଜ କୁ ବି ଉପରେ ରହୁଛନ୍ତି ନାଁ ସେ ତଳେ।
ହଁ ହଁ ହଁ ନାଇଁ ନାଇଁ ବଡ ଭାଉଛ ମୁଁ ଉପରେ ରହୁଛୁ ତଳେ ବଡ ଆଉ ବଡ ପୁଅ ଶୁଅନ୍ତି। ବଡାପା ହୁଁ
ହଁ
ବର୍ଷା ହଉଚିନା ତମ ଆଡ। କାଲି ବର୍ଷା ଉଠାଇଛି ନା ତମ ଆଡେ?
ଆ ଆମ ଆଡେ ବର୍ଷା ଖରା ତ ଆଜି ହେଇଥିଲା। ଆଉ ଏବେ, ଟିକେ ଟିକେ କଣ ଲାଗୁଛି ପଵନ ଦେଲା ଆଜ୍ଞା, ବରଷା ଆଇିଲା କି କଣ କାଲି ଟିକେ ଭଲ ପାଗ ଦେଲେ, ଟିକେ ବୁଲାବୁଲି କରନ୍ତେ।
ହୁଁ ଖରା ନଦକି ଯଦି ବର୍ଷା ପାଗ ଦିଅନ୍ତା ଭୁଲିବା ଭଲ ହେନ୍ତା।
ସେଆ ରଜ ପର୍ବ ଆଗ ଭଳିଆ ପାଗ ଯଦି ଦିଅନ୍ତା ଆଉଟିକେ ବୁଲାବୁଲି କରନ୍ତେ।
ହୁଁ ହୁଁ ହୁଁ ତ ବୁଲେଇି ଯିବାର ଅଛି ନା ନାଇ?
ବୁଲାବୁଲି,
ହୁଁ,
ବୁଲାବୁଲି ନା କଣ ପଚାରିଛ,
ହଁ ହଁ ବୁଲଉଲେ,
ବୁଲା ହଁ ବୁଲାବୁଲି ଯାହା ହେଇଥାନ୍ତା, ଏଇ ସାଙ୍ଗ ବାହାଘର ହେଇଯିବେ ତ। ସେଥିପାଇଁ ଟିକେ କଥାବାର୍ତ୍ତା ହେଇ କୁଆଡେ ଗୋଟେ ବୁଲିବା ପଳେଇବୁ। ଆଉ ସବୁ ଆମ, ସାଙ୍ଗ ପିଲାମାନେ ଆଉ,
ଓ ଏମାନେ ପର୍ବପର୍ବାଣି ରେ ନ ବୁଲିଲେ ଭଲ ଲାଗେ ନା।
ହଁ ନା ଆଉ ସାଙ୍ଗ ଭାଙ୍ଗ ଟିକେ ଥିଲେ ବୁଲିବ, ଆଉ ଏକା ଟି କଣ ବୁଲିବ।
ଓ ହୋ ସେଇୟା ନୁହଁ କଣ? ସାଙ୍ଗ ଦି ତିନି ଜଣ ହେଲେ ବୁଲିବା ପାଇଁ ଗଲେ ଭଲ ଲାଗିବ ଆଉ ଏକାଡିଆ କୁଆଡେ ବୁଲି ଆକୁ, ଆଗେ ଯେମିତି ଯାଉଥିଲେ। ଝିଅ ଭଳିଆ ଆମ ବହୁତ ବୁଲିଛୁ। ଆମେ ଗୋଟେ ଝିଅ ନୁହ ଦଶ, ଆ ପନ୍ଦର ଜଣ ଝିଅ ଯିବୁ ଦୋଳିଖେଳିବା ପାଇଁ।
ହଁ
ତେ ଭଲ ଲାଗେ ନା ସେତେବେଳେ,
ହଁ ତମ ଗାଁ ବା ସେଇ ସାଇଡ କଣ ପ୍ରପର ସୁକିନ୍ଦା ଆଡେ ନା କଣ?
ହଁ ଏଇଠି ପାଖାପାଖି ଆଉ,
ହୁଁ ହଁ ସେୟା, ହଁ ସେଆଡେ ମୋ ସାଙ୍ଗ ଘର ଅଛି ବା। କରଡ଼ା ପାାଲ୍ ମ ସାଙ୍ଗ ଘର ଅଛି।
ଏଇ ପାଖାପାଖି ଆଉ ନାଇଁ।
ହଁ ଆଉ ହାତୀ ବା ଅଛନ୍ତି। ହୁଁ ସେ ସବୁ ସେ ସବୁ ଖଣି ଏରିଆ ପଛଆଡେ।
ହ ହଁ ସେ ପାଟେ ଖାଣି ଏରିଆ।
ସେପଟେ କୁହନ୍ତି, ସେ ସବୁ କୁହନ୍ତି ଆ ଜୋରରେ ଗରମ ହଉଛି।
ସେପଟେ ମୁଁ ଆମ ଘରକୁ ଯାଇଥିଲି, ଏ ମାନେ ପଶି ହବନି ଯେମିତି ନିଆଁ ଉଠାଏ ନା ସେମିତି,
ଆମର ଏଠି ଟିକେ ନର୍ମାଲ ଗରମ ହେଲେ ସିଏ କହିବ କି। ଏ ମାନେ ପୁରା ଗରମ।
ଆଉ ଗରମ କୁ ତୁ ମାନେ କହୁଚି ବା ଏଠି ରହିହବନି ଏଠି ସିଝିଗଲା ଭଳିଆ ଲାଗିଲା।
ହଁ ହଁ।
ହଁ ମୁଁ ଆସିଲି ଭାରି ଯାଇଥିଲି ପନ୍ଦର ଦିନି ବି ରହନି ଆସିଲି ଭାରି। ଗରମ ଲାଗୁଛି।
ହୁଁ ଛୁଆ ଛୁଆଙ୍କ ଦେହ ଭଲ ଅଇଛି ନା।
ହଁ ମାଛଆ ଙ୍କ ଦେହେ ଭଲ ଅଛି ବାପା ବୋଉ ଙ୍କ ଦେହେ ଭଲ ଅଛି। ତ ସମସ୍ତଙ୍କ ଦେହ ଭଲ ଅଛି ଆଉ।
ଆଉ ମା ଭଲ ଅଇଛନ୍ତି ନା ବୁଢୀ ମା।
ହଁ ତାଙ୍କ ଦେହ ଭଲ ଅଛି ସେ ଖାଇକି ଶୋଇଲେଣି।
ହୁଁ।
ବର୍ଷା ଟା ଉଠେଇଛି ଜୋର ରେ ହୁଅନ୍ତା କି। ଆଉ କଁ ଚାଷ ଫାସ ହେଲାଣି।
ଅନ୍ଧାରେ କି ଛି ଦେଖା ଯାଉନି ତ ବର୍ଷା କାଇଁ ଉଠେଇଲାଇ।
ହଁ ବର୍ଷା ଉଠେଇଛି ପବନ ଦଉଛି ବିଜୁଳି ମାରୁଛି।
ବିଜୁଳି ମାରିଲାଣି ତମ ଆଡେ ଆମ ଆଡେ ଆ ହେଇନି ଆଉ।
ମୁଁ ନା ଆମ ବିଜୁଳି ସାରିଲାଣି ବା।
ଷା ହେଲାଇଁ ବୋଧୋ ଆଉ ଉଠେଇଲାଣି ଆଉ।
ହଁ ହଁ। ହଁ ଏପଟୁ ଯାଇକି ତମ ଆଡେ ହବ ଆଉ ଆଗେ ଆମ ଘର ହବ ତାପରେ ତମ।
ହଁ ହଁ ନହେଲେ ତମ ସିଆଡୁ ଆଗେ ହେଇକି ଆସିବ ଆଉ ଲାଗୁଛି ହବ ଟିକେ ଟିକେ ପ ପତ୍ର ହଲାଲାଣି।
ହଁ ଇଏ ପା ଲାଗୁଛି ହେଲା ଭଳିଆ ପଦାକୁ। ବିଲ ବାଡ଼ି ନହେଲେ ଶୁଖି ଯାଉଛି।
ହଁ। ବର୍ଷା ହେଇଗଲେ କାଲି ଯଦି ଟିକେ ଥଣ୍ଡା ପକେଇବ କାହିଁ କୋଉଠି ବର୍ଷା ହେଇକି ବି କୋଉଠି।
ଆ ପରେ ଯଦି ବର୍ଷା ନ ହଉଛି ବିଲ ବାଡି ଶୁଖିଗଲା ବେଳକୁ ଚାଷୀଙ୍କ ମନ ପୁରା ଦୁଃଖ ହଉଛି
ହଁ ହଁ ନାଇଁ ବର୍ଷା ଯୋଉ ହେଇକି ଏଇ ବିଗତ ତ କିଛି ଦିନରେ ବର୍ଷା ହେଲା ଏତେ ଜୋର ବର୍ଷା ହେଲା କିନ୍ତୁ ରାତିରେ ଯୋଉ ଗୁଳୁଗୁଳିକି ଗରମ।
ଗରମ ଲାଗିଲା ଘରେ ପଶି ହେଲାନି।
ହଁ। ଟିକେ ବର୍ଷା ହଉ ହଉ କା ବିଜୁଳି ତ କାଟି ଦଉଛନ୍ତି।
ହୁଁ ହଁ। ଚାଷ ହେଲାଣି ତମେ ସେପଟେ।
ହଁ କଁ କହିଲ ଚାଷ।
ହଁ।
ହଁ ହଁ ଟିକେ ଆରମ୍ଭ ହେଇଗଲାଣି। ଚାଷ କାମ ଏବେ ତ ନାଇଁ ଖରା ହେଲେ ବୁଣାବୁଣି। ହଁ ବୁଣାବୁଣି ରୁଆ ରୁଇ ହଁ ଆମ ଆମ ଆଡେ ବି ବୋଧେ ବର୍ଷା ଆସିଗଲାଣି ହେଇ ପବନ ଫବନ ଦେଲାଣି ଆଉ।
ଆ ଆଉ କଁ ଖରା ବଳେ କଁ।
ହଁ ହଁ ବିଜୁଳି ମାଲାନୀ ଠିକ କଥା କହୁଛନ୍ତି। ଆପଣ ଛାତ ଉପରେ କଥା ହଉଛନ୍ତି କି? ସେଇ ଯୋଉ ଆଗୁଆ ଜାଣିଦେଲେ ବର୍ଷା ଆଇଲାଣି ବୋଲି ଆଉ।
ହଁ।
ହଁ ହଁ ଠିକ ଧରିଛନ୍ତି ଆଉ।
ଆଉ ବାରଟା ବେଳକୁ କଣ ଖାଇଥିଲ?
ଖରା ଆଳେ?
ହଁ।
ଖରାବେଳେ କଣ ଖାଇନ୍ତି ଭାତ, ଡାଲି, ଭର୍ତ୍ତା ଆଉ କଣ ଖାଇଥିଲି ମନେ ପଡୁନି। ଆଉ ହଁ ମଞ୍ଜା ମଞ୍ଜା ରାଇତା, ମିକ୍ଚର ଛକକୁ ଯାଇଥିଲି ବା ଗୁପଚୁପ ଖାଇଛି ଆଉ। ଆଉ ଗୋଟେ ସାଙ୍ଗ ଘରୁ ଯାଇଥିଲି ଇପି ଫିପି ଖାଇଛୁ ଆଉ।
ଏଇ ଯୋଉ ରଜ ଟା ଭଲ ହବ ଆଉ ନା?
ହଁ ରଜ ଭଲ ହବ ଆଉ।
କାଲି ବାର ପଡିଛିି ରଜ ଟା ବଢିଆ ହବ।
ହଁ ଭଲ ହବ ଖରାପ ହବ ଆଗୁଆ କେମତି କହିହବ? ଯାହା ହବ ହବ ଆଉ।
ମାନେ ବାରଟା ପଡିଛି ନା ଆଇଁଷ।
ଓହୋ ବାର ନାଇଁ ନାଇଁ ମୁଁ ଆଇଁଷ ଖାଉନି। ମୁଁ ସାଧାପାଟି। ଆଉ ମୁଁ ଆଇଁଷ ଛାଡିଛି ଏବେ ଆଉ ଟିକେ। ଏବେ ଖାଉନି ଆଉ। ଏଇ ଦିଇ ତିନି ମାସ ହବ ଖାଉନି ଆଉ।
ସାନ ଭାଇ ବଡ ଭାଇଜ ଆଇଁଷ ଛାଡି ଦେଇଛନ୍ତି।
ହଁ।
ହଁ ଖାଉନାହାନ୍ତି। ବଡ ଭାଉଜ ପାଞ୍ଚ ବର୍ଷ ହେଲା ଛାଡ଼ିଲେଣି ଆଇଁସ।
ଆଉ ସାନ ଭାଇ ବି ଛାଡ଼ି ଦେଇଛନ୍ତି?
ହଁ ତିନି ବର୍ଷ ହେଲା ଚାରି ବର୍ଷ ଛାଡ଼ିଲେଣି ଆଇଁସ।
ପ୍ରାୟ ଲୋକ ଏବେ ଆଇଁସ ଛାଡି ଦଉଛନ୍ତି। ମୁଁ ଯାହା ମୁଁ ତ ଦେଖିଲିଣିି ବହୁତ ପିଲା ଏଇଠି ଛାଡିଦେଲେଣି।
ଆଇଁସଟାକୁ ଆଉ ଖାଇବା ପାଇଁ ଆଗ୍ରହ କରୁନାହାନ୍ତି କିଏ ବି। ଦେହ ଖରାପ
ହଉ ହଉ ଆଉ ରଖୁଛି ବସା ଉଠିଲାଣି ତ ମୁଁ ଯାଏ ଦେଖେ କଣ କାମ ହେଲାନି। ହଁ ହଁ।